ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଶୁଭସନ୍ଧ୍ୟ ଭାଇ।
ବସ୍ କି କର
କଣ କରୁଛ?
କଣ କରୁଛ ଭାଈ ଏମିତି ତ ବସିଛି ଆଉ। ଆପଣ କଣ କରୁଛନ୍ତି?
ଖାଇବା ପାଇଁ ଯାଇଥିଲି ଖାଇକି ଆସିକି ବସି
ହୋ ହୋ।
ଆଉ
ଆଉ ଆପଣ ରଜରେ କୁଆଡେ ବୁଲାବୁଲି ପାଇଁ ଯାଇଥିଲେ?
ରଜରେ ଗାଁ କୁ ଯାଇଥିଲି ମୋ ନିଜ ଗାଁକୁ ମାଲର୍ବଲ ଯାଇଥିଲେ ରଜ କେମିତି କାଟିଲେ କେମତି ଗଲା? ହ୍ୟାଲୋ।
ଆପଣଙ୍କର ରଜ କେମିତି ଗଲା?
ଗାଁରେ ରଜର ମଜା ଗୋଟେ ଅଲଗା। ଯୋଉଠି ବି ଯାହାବି ହଉ ଗାଁ ଭଲ ଟା ପର୍ବପର୍ବାଣି ର ତ ମଜା ହିଁ କିଛି ଅଲଗା।
ହୁଁ।
ରଜ ପର୍ବ ଆମର ତ ଓଡିଶାର ଗୋଟେ ମୁଖ୍ୟ ପର୍ବ ନା ବଡ଼ ଚନିତ୍ନ୍ତାକ ରଜ ପର୍ବ ସବୁବେଳେ ତ ଚାରିଆଡେ ଧୁମ୍ ଧାମ ରେ ପ୍ରତି ବର୍ଷ ରଜ
ଆଁ।
ଆପଣଙ୍କ ପଟେ କେମିତି କଣ ମାନେ ପାଳନ କରିନ୍ତି ରଜ?
ଆମ ପଟେ କେମିତି କଣ ଆମ ପଟେ ତ ମାନେ ପ୍ରାୟ ରଜ ରଜ କହିବାକୁ ଗଲେ ସତ କଥା କହିବାକୁ ଗଲେ ଆଜି କାଲି ତାର ଅର୍ଥ ହିଁ କିଛି ନାହିଁ ମାନେ ଝିଅ ମାନେ ଖାଲି ଏମିତି ଶାଢୀ ପିନ୍ଧିକି ପାଲେଇଆଉଛନ୍ତି ଦୋଳି ଟେ ସଜ ମାତ୍ର ଦଶ ପନ୍ଦର ମିନିଟ୍ ପାଇଁ ଆଉ ଫଟୋ ଫୋଟ କାଢି ସାରିଲା ପରେ ଦୋଳିର କିଛି ମୂଲ୍ୟ ନାହିଁ। ଆଉ ସେ ରଜର କିଛି ମୂଲ୍ୟ ନାହିଁ ଏମିତି ପ୍ରକାର ହେଇ ସାରିଲାଣି ଆମପଟ ଆଉ
ରଜ ରଜ ପର୍ବର ଆଚୁଆଲି ଅର୍ଥ ମାନେ ସେ କୋଉଥି ପାଇଁ କରାଯାଏ କଣ ପାଇଁ ହୁଏ। ସେ ଜିନିଷ ଲୋକ ଭୁଲିଗଲେ। ଆକଚୁଆଲି ଦେଖିବାକୁ ଗଲେ ଆମର ସଂସ୍କୃତି ଗତ ଜିନିଷ ଯୋଉଟା ଥିଲା ଧୀରେ ଧୀରେ ଲୋପ ପାଇଗଲାଣି। ଏବେ ହଁ ପାଳନ କରାଯାଏ ବୋଲି ଲୋକ ପାଳନ କରୁଛନ୍ତି। ଅଧାଙ୍କୁ ମାନେ ଯଦି ଛୋଟ ପିଲାଙ୍କୁ ବର୍ତ୍ତମାନ ପଚରା ଯାଏ ରଜ କାହିଁକି ପାଳନ କରନ୍ତୁ ସେମାନେ କହିବେ କେତେ ଦିନ ଛୁଟି ଥାଏ। ପ୍ରଥମ ଦିନ ପିଠାପଣା ଖାଇ ରଜ ଦୋଳି ଝୁଲି କିନ୍ତୁ କେହି ମାନେ କହିବେନି ଯେ ରଜ ଟା କଣ ପାଇଁ ଆକଚୁଆଲି ପାଳନ କରନ୍ତି। କଣ ପାଇଁ ରଜ ଜିନିଷ ଟା ପାଳନ କରାଯାଏ। ରଜ ଜିନିଷ ଟା ଆମର ପୃଥିବୀ ମାନେ ଆମର ମାଟି ମାଙ୍କୁ ସମ୍ମାନ ଦବା ପାଇଁ କରାଯାଏ ରଜ ପର୍ବ ର ପାଳନ।
ହୁଁ।
ମାନେ ମାକୁ ଆମର କଷ୍ଟ ନ ହଉ ମାଟି ମାକୁ। ବିଶେଷ କରି ଚାଷୀ ମାନେ ସେ ଟାଇମରେ ଆମର ଚାଷ ବାସ କରନ୍ତିନି ଜମି ଚାଷ ହଳ କରନ୍ତିନି। ମା କୁ ସମ୍ମାନ ଦିଆଯାଏ। ମା କୁ କଷ୍ଟ ଯେମିତି ନ ହୁଏ। ସେଇଥିପାଇଁ ତିନି ଦିନି ମାଙ୍କୁ ଛଡା ଯାଏ। ବିଶେଷ କରିକି ରଜ
ହୁଁ।
କରାଯାଏନି ପ୍ରଥମ ଦିନଟା ରଜ ପହିଲି ରଜ ତା ପରଟା ରଜ ସଂକ୍ରାନ୍ତି। ଶେଷଟା ଶେଷ ରଜ। ପ୍ରଥମ ଦିନ ତ ଆମର ପିଠା ପଣା ବହୁତ ପ୍ରକାର ହୁଏ। ଆଗରୁ ମା ମାନେ ବହୁତ ପ୍ରକାର ପିଠା ପଣା କରୁଥିଲେ। ଆପଣ ଏ ରଜରେ ପିଠା ପିଠା କିଛି ଖାଇଛନ୍ତିଁ ନା ନାହିଁ। ବହୁତ ପ୍ରକାର ପିଠା ପଣା ହୁଏ। ଆମର ଏପଟେ ଏଣ୍ଡୁରି ପିଠା ହୁଏ। ଏପଟେ ପୋଡପିଠା ହୁଏ। ବହୁତ ପ୍ରକାର ପିଠା ପ ହୁଏ। ଏବେ ତ ଆଉ ସେ ପିଠା ପଣା ବେଶୀ ହଉନି କି ପୋଡ ପିଠା ବି ଆଉ ମାନେ ତାର ଚାହିଦା ଆଉ ନାହିଁ। ଆପଣଙ୍କ ଉପଟେ ପିଠା ପଣା କଣ ହୁଏ ସେ ରଜରେ।
ହଁ ହଁ ଏଇଟା ତ ସତ କଥା। ଖିରି। ଏମତି ଫଳଡାକ ସେଟା କଣ କଣ କରନ୍ତି ସେଇଟା। ମାନେ ସବୁ ମିକ୍ସ କରିକିରି ସେଟା ଜୁସ୍ ଫୁସ୍ କରନ୍ତି। ଏଗୁଡାକ ତ ହୁଏ ଆଉ।
ହୁଏ ବିଶେଷ କରି ପିଠା ପଣାରୁ ମା ମାନେଙ୍କୁ ବେଶୀ ପରିଶ୍ରମ ନ ପଡୁ ରୋଷେଇବାସ ହୁଏନି। ପିଠାପଣା କରି ଖାଇ ପିଇକି ରଜ ତିନି ଦିନକୁ ପାଳନ କରୁ। ଆମ ପଟେ ତ ମୁଖ୍ୟତଃ ଦିଟା ପର୍ବ ତ ବହୁତ ଜୋରେ ପାଳନ କରାଯାଏ। ଗୋଟେ ହେଲା ରଜ ଆଉ ଗୋଟେ ହେଲା ଦଶହରା। ଦଶହରା ଦଶ ଦିନ ବି ବହୁତ ଧୁମଧାମ ଆନନ୍ଦରେ ପାଳନ କରାଯାଏ।
ହଁ ଆମପଟେ ବି ଦଶହରା ପାଳନ କରାଯାଏ।
ଦଶହରା ଆପଣ ଦଶହରା ର ଗୋଟେ ମଜା ସେପଟେ ଟିକେ ଅଲଗା। ବହୁତ ଖୁସି ଭାସିରେ ଲୋକ ପାଳନ କରନ୍ତି। ଯୋଉ ଦଶ ଦିନ। ପିଠରେ ପୂଜା ପୂର୍ଣ୍ଣିମା ସେପଟେ ମନ୍ଦିରରେ ବି ପୂଜା କରାଯାଏ। ଦଶହରା ଧୂମଧାମ ପାଳନ କରାଯାଏ। ଆପଣଙ୍କ ଗୋଟେ କେମତି ଦଶହରା ଯ କେମିତି ଏତେ ଇଏରେ କରାଯାଏ। ଯାଏ ଧୂମଧାମ ରେ ପାଳନ ହୁଏ। ନା କେମିତି କଣ?
ଆ ଦଶହରା ତ ଏମିତି ମା ଦୁର୍ଗା କୁ ପୂଜା କରାଯାଏ। ଆ ଦଶ ଦିନର ଦଶଟା ଅ ଅବତାର ମାନେ ଦିନ ଦିନେ ଗୋଟେ ଗୋଟେ ଦେଖାଯାଏ ମାନେ ଏମତି ମୂର୍ତ୍ତି ତ ଦେଖାଯାଇ ପାରିବନି ଏମତି ଖାଲି ସ୍କିନ୍ ହଁ ଏମିତି ସ୍କ୍ରିନ ରେ ଖାଲି ଦେଖାଉଛନ୍ତି। ଆଉ ମୂର୍ତ୍ତି କିନ୍ତୁ ଗୋଟେ ଏକା ହେଲା। ହଉ। ତାପରେ ପୂଜା ଅଛି। ତାପରେ ପୂଜା ସରିଲା ପରେ ଯାତ୍ରାଟେ ହଉଚି। ଯାତ୍ରା ମାନେ, ସେଟା ବି ଏମ୍ତି ଲଗାତାରେ ସପ୍ତାଟେ ବଧେ ହଉଚି। ଯେ ଭାଇରାଲ୍ ହେଇ--ବେ ମାନେ ଇନଷ୍ଟଟାଗ୍ରାମ୍ ହଉ କିି ଯୁଆଡ଼େ ହେ ସେମାନଙ୍କୁ ଡ଼କାଯାଏ ଆଉ। ସିଙ୍ଗର୍ ମାନଙ୍କୁ ଡ଼କାଯାଏ, ଆଉ ଇଷ୍ଟାଗ୍ରାମ୍ ରେ ଭାରରାଲ୍ ଭଇରାଲ୍ ଲୋକମାନାନଙ୍କୁ ଡ଼କାଯାଏ, ପ୍ରଦର୍ଶନ କରିବା ପାଇଁ ଆଉ।
ଏବେ ଆମ୍ର ଦଶହରାର ବି ମାନେ ଚାହିଦା କମିଗଲାଣି। ଏବେ ପ୍ରାୟ ଲୋକଙ୍କୁ ଆମେ ଯଦି ଦେଖିବା, ଆମର ଉ ସଂସ୍କୃତି ପରମ୍ପରା ଆମର ଯଉ ଯାଉଥିଲା, ଯଉ ଜିନିଷ୍ ଟା ହଉଥିଲା। ମାଙ୍କର ପୂଜା କରା ହଉଥିଲା, କରା ହଉ--ଲା। ସବୁ--ଳେ ପୀଠରେ ମନ୍ଦିରରେ, ମନ୍ଦିରରେ ବି ମାଆଙ୍କର ସବୁ ପ୍ରକାର ବେଶ ହୁଏ। ମୁଁ ମଝିରେ ପ--ଥିଲି କଟକରେ ମା ଯଉ ଅଛନ୍ତି ଆମର। କଟକର ଚଣ୍ଡୀ ଚଣ୍ଡିୀମା ସେଠି ବହୁତ୍ ଧୁମ୍ଧାମ୍ ରେ ଦଶହରା ପାଳନ କରନ୍ତି। ମା‌'ଙ୍କର ସବୁଦିନ ସବୁ ଟେ କରାଯାଇକି ତାକୁ ପୂଜା କରାଯାଏ। ଏବେ କିନ୍ତୁ ତ ଭାଇ ମୁଁ ଦେଖୁଚି ଯେ, ପ୍ରାୟ ଦଶହରା ମାନେ ସଂସ୍କୃତି ଗତ ନ୍‌ଷ ବହୁତ୍ ମାନେ କମିଗଲାଣି, ଏବେ ଦଶ--ରା ଆମ ପିଲା ଯଦି ଆମେ ପଚାରିବା ଦଶହରା କ'ଣ ବୁଝୁଚ? ସେମାନେ ସବୁ କହିବେ କି, ଶେଷ ଦିନ ଆମର ହଉଚି ପ୍ରୋଗ୍ରାମ୍